ହାଲୋ।
ହଁ ଗୁଡ଼୍ ମର୍ନିଂ।
ଆଜ୍ଞା ଗୁଡ଼୍ ମର୍ନିଙ୍ଗଂ।
କଁ କରୁଚ?
ଆଜ୍ଞା?
କଁ କରୁଥିଲ?
ଆ ସେ ବେସି ବେଶୀ ତାଙ୍କୁ ପଚାରୁଥିଲି କାମ ବିଷୟରେ ମୋତେ ସିଏପା ଶିଖେଇଥିଲେତ ସବୁ ସେ ସେଥିପାଇଁ ନମ୍ବରଫମ୍ବର ଆଣି ମୁଁ କରିଥିଲି।
କାମ ବିଷୟରେ ମାନେ?
ଉଁ ସେଇ ଯୋଉ ଆପର ଆଉ କିଛିବି ନାହିଁ।
ଆଚ୍ଛା ଆଚ୍ଛା।
ଆଁ ହଁ ତୁ ଏବେ ଆପଣ କଣ ପଢ଼ୁଚନ୍ତି ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ନୂଆ ଜଏନିଂ ଯଦି ଶୁଣ ନୂଆ ନୂଆ ନୂଆ ଜଅନିଂ ଯୋଦି ଶୁଣ ଆପ୍ ବିଷୟରେ ମାନେ ଏବେ ଯୋଉ କଲ୍ କରିଚ ଆପରୁ ଆବିଷୟରେ କିଛି କଥା ହବନି ହେଲା।
ଆଜ୍ଞା।
ହଁ ଆପ୍ ବିଷୟରେ ତମେ ମତେ ଡାଇରେକ୍ଟ ହ୍ଵାଟସାପରେ କହିବ। ଆପ୍ ବିଷୟରେ ଆପରେ କଥା ହବନି କାହିଁକି ରେଷ୍ଟ୍ରିକସନ ଅଛି।
ଆଜ୍ଞା।
ହ ଆଉ ତମେ କଁ ପଢ଼ୁଚ ଏବେ?
ମୋର ପ୍ଲସ୍ ଥ୍ରୀ ଚାଲିଚି।
ଆଚ୍ଛା କୋଉ କନର୍ସ?
ଆ ଫିଲୋସଫି।
ଫିଲୋସଫି ନାଇଁ କୋଉ କଲେଜ୍?
ମହର୍ଷି।
ମହର୍ଷି ଆଚ୍ଛା।
ହଁ ଏବେ ବି ମାନେ ଏବେ ସରି। ପ୍ଲସ୍ ଟୁ ଥିଲା ଯୋଉ ସିଫା ମହାତ୍ମାଗାନ୍ଧୀ ମେମୋରିଆଲ୍ କଲେଜ।
ଆଚ୍ଛା, କୋଉଠି କହିଲେ?
ଏ ଯୋଉ ଉତ୍ତରା ଆଗକୁ ନାହିଁ ସିଫା।
ଆଚ୍ଛା ଆଚ୍ଛା ହଁ ସିଫା ସିଫା ହଁ ଜାଣିଲି ଜାଣିଲି।
ହଁ ତ ସେଠି ତାପରେ ପ୍ଲସ୍ ଥ୍ରୀ ଏପଟେ ସହିଦନଗର ଅଁ ମହର୍ଷି
ଅଁ ହ ମହର୍ଷି ତ ଜାଣିଚି ମୁଁ ହଁ।
ତ ତମର
ମୁଁ ଏବେ ମୋର ବିଟେକ୍ କମ୍ପ୍ଲିଟ ହେଲା। ଏବେ ମୁଁ ଜବ କରୁଚି ଅଁ। ମୁଁ ଏବେ ଅଛି ଚକ୍ରଧରପୁର।
ଆଚ୍ଛା ତ ଜବ୍ ମିଳି ବି ସାରିଲାଣି ନାଇଁ?
ହଁ।
ଆହୋ ନହିଁ ମୋର ଏବେ ସରିଲା ପ୍ଲସ୍ ଥ୍ରୀ ତ ଜବ୍ ଖୋଜୁଛି ବଟ୍ କିଛି ମିଳୁନି ତ
ହୁଁ ସେଠି ଟିକ୍ ପ୍ଲସ୍ ଥ୍ରୀ ପରେ ଟିକେ ଜବ ମିଳିବା କଷ୍ଟକର।
କେଜାଣି ସେ ସବୁ ଜଣା ନାହିଁ ବାସ୍ କହୁଚନ୍ତି ତ
ଦେଖ ତମର ପ୍ଲସ୍ ଥ୍ରୀ ପରେ କଣ କହିଲ ମାନେ ଆ ଯେ ମୁଁ ବଡ ତମଠୁ ହେଲା ମୁଁ ଗୋଟେ ଆଡଭାଇସ୍ ଦଉଚି ଦେଖ ପ୍ଲସ୍ ଥ୍ରୀ ପରେ କଣ ତମର ତମର ସବୁ ପ୍ଲସ୍ ଥ୍ରୀ କଲେ କଣ ମାନେ ତମର ସବୁ ମାନେ ଜବ୍ ଫବ୍ କିଛି ତ ବାହାରିନି ହେଲା ଆମର କଣ ଟେକ୍ନିକାଲ ଲାଇନ୍। ଆମର ଦୁନିଆ ଜବ୍ ବାହାରି ଟେକ୍ନିକାଲ ଲାଇନ୍ ରେ ଦୁନିଆ ଜବ୍ ବୁଝିପାରିଲ ତ ତମର ପ୍ଲସ୍ ଥ୍ରୀ କଲେ କଣ ତମେ ଇଏ କୁ ଲାଇନ୍ କୁ ଯିବ ତମେ ତାପରେ ତମେ ଡିସାଇଡ କରିବ କି ତମେ କଣ କମ୍ପିଟିଟିଭ ପାଇଁ ପ୍ରିପୋର ହବ କି ଟିଚିଂ ଲାଇନ୍ ପାଇଁ ପ୍ରିପାର ହବ ତମର ଏଇ ଭିତରେ ତମେ ସୀମିତ ହେଇଯିବ। ଆମର ଟେକ୍ନିକାଲ ଲାଇନ କଣ ହଜାରେ ମାନେ ହଜାରେ ଇଣ୍ଡଷ୍ଟ୍ରି ଅଛି। ଅ ଯୋଉ ଇଣ୍ଡଷ୍ଟ୍ରି ହେଲେ ଆମେ ପଶିଯିବୁ। ଆଉ ଏଇଥିରେ ପ୍ଲସ୍ ଥ୍ରୀରେ ଟିକେ କଷ୍ଟ ହେଲା କାଇଁ ନା। ତମେ ଯଦି ମାନେ ଧର କେମିତି ସର୍ଟ ଟାଇ ପାଇଁ ଯଦି ଖୋଜିବ ଜବ୍ ତାହେଲେ ସେ କଲ୍ ସେଣ୍ଟର ବାଲା ଜବ୍ ଅଛି ତମର ଏ ଟିକେ ହଁ ପାର୍ଟ ଟାଇମ୍ ହଁ। ହଁ ଛୋଟ ମୋଟ ହେଲା ଆଉ। ଟିକେ କଷ୍ଟ ଆଉ।
ନାଇଁ ମୁଁ ଭାବୁଛି କୋଉ ଗଭରମେଣ୍ଟ ଏଜାମ ର ଏ ଏଣ୍ଟ୍ରାନ୍ସ ପାଇଁ ଟ୍ରାଏ କରିବ ଏଇଟା ସରିବ ଆଜ୍ଞା ସେଇଟା ତାପରେ ଏକ୍ଜାମ ଦେଇକି ପାସ୍ ହେଲେ ତ ମିଳିଯିବ କିଛି ଆଉ।
ହଁ ନାଇଁ କିଛି କିଛି କଥା ନାଇଁ ତମେ ଦିଅ ଏକ୍ଜାମ୍ ଫେକ୍ଜାମ୍ ଦିଅ ହେଲା ଭଲ ସେ ପଢ଼ାପଢ଼ି କର। କମ୍ପିଟିଟିଭ ଟିକେ କଣ କହିଲ ପଢ଼ାପଢ଼ି ଯଦି ନିଜେ ପୁରା ଭଲସେ କଲ ହେଲା।
ତାହେଲେ ବାହାରି ଯିବ ତାହେଲେ ବାହାରି ଯିବ ବୋଧେ ସରି।
ନାଇଁ ମାନେ ଦେଖ କମ୍ପିଟିଟିଭ ଦେଖ କମ୍ପିଟିଟିଭ ରେ ହଜାର ହଜାର ପିଲା ହେଲା କିଏ ବି ପ୍ରିପାର ହେଇକି ଯାଉନାହାନ୍ତି। କିଏ ପ୍ରିପାର ହେଇ ସବୁ ବିନା ପ୍ରିପାରରେ ଯାଉଚନ୍ତି ତମେ ଯଦି ଭଲସେ ଠିକ୍ ଠାକ୍ ପଡାପଡି କଲ ହେଲା ତାହେଲେ ବାଜିବ। ଆଉ ତମେ ପଢାପଢି କରିବନି ତମେ ଏମିତି ଯିବ।
ଆଛା ଖାଲିରେ। ଏ ପ୍ରିପେୟାର ପାଇଁ ତ ସବୁ ପ୍ରଥମରୁ। କୋର୍ସ ଫୋର୍ସ ନେଇକି କୋଚିଂ ଯାଇକି ସବୁ ପ୍ରିପେୟାର ହଉଛନ୍ତି ତ।
ଅ ହଁ ଆଉ ତାହେଲେ କିଛି ଅସୁବିଧା ନାହିଁ।
ହଁ ତ ବହୁତ ପିଲା ମୋରି ସାଙ୍ଗମାନେ ବି ଅଛନ୍ତି ତିନିଜଣ ସେମାନେ ବି ଟ୍ରାଏ କରୁଛନ୍ କିଏ ଟିଚର ପାଇଁ କିଏ ଡକ୍ଟର ପାଇଁ।
ହୁଁ ହୁଁ ହୁଁ।
ଏଇନା ନିଟ୍ ହେଲା ନା ସେଥିପାଇଁ ଯୋଉ। ତ ମୋର ବି ଦିଟା ତିନିଟା ସାଙ୍ଗ ଥିଲେ ସେମାନେ ବି ଦେଲେ। ଇଏ ତ ସାଇନ୍ସ ବାଲାଙ୍କ ପାଇଁ ଆଉ ଆଟର୍ସ ବାଲାଙ୍କ ପାଇଁ ନୁହଁ ନା। ତ କଣ କହୁସ। ସିଏ ଡକ୍ଟର କେବଳ ସାଇନ୍ସ ବାଲା ହେବେ।
ହଁ ସାଇନ୍ସ ବାଲା ଙ୍କ ପାଇଁ ନିଟ୍ ତ ସେଇଟା। ସେଇଟା ତ ତମ ଆଗରେ ଅପସନ ଥିଲା ନା ଆଗରୁ କି ତମେ କଣ ନବ।
ଅ ହଁ ସିଏ। ମୋତେ ଫାଷ୍ଟ ରୁ ଭାବିକି ରଖିଥିଲେ, କି କଣ।
ଉଁ ହୁଁ।
ମୁ ଯେତିକି ଜାଣିଛି ପ୍ଲସ ଟୁ। ସାଇନ୍ସ ନେଇ ଯାଇଥିଲା ତାପରେ ପ୍ଲସ ଟୁ ପରେ ସେ ଭାବିଥିଲେ କି ହଁ ମତେ ଏଇଟା କରିବାର ଅଛି। ନେଇଗଲେ ଭଲ ହେବ ଏମିତି ସେମିତି।
ଆଛା।
ମୁଁ କିଛି ଭାବିିନଥିଲି।
ହଁ ସେଇଟା ସେଇଟା ତମ ଭୁଲ ତମେ ଟେନ୍ଥ ପରେ ତମକୁ ହଠତ୍ ଭାବିବାର ଅଛି କି। ମତେ କଣ କରିବାର ଅଛି। ସେଇଟା ତମେ ଆଗରୁ ଡିସାଇଡ କରିବାର ଅଛି କି ମତେ ସାଇନ୍ସ କରିବାର ଅଛି କି ଆର୍ଟସ କରିବାର ଅଛି କି କମର୍ସ କରିବାର ଅଛି।
ହଁ ଏ ପ୍ଲସ ଥ୍ରୀ ସରିଗଲା ତ ଏବେ ଲାଗୁଛି କି ପ୍ଲସ୍ ଥ୍ରି ନ କରିକି ପ୍ଲସ୍ ଟୁ ପରେ ଆଉ କଣ କରିଥିଲେ ଭଲ ହେଇଥାନ୍ତା।
ସେଇଟା ସେଇଟା ସେଇଟା ସମସ୍ତଙ୍କର। ସେ ମୁମେଣ୍ଟ ରେ ସମସ୍ତେ ମାଡ ଖାଆନ୍ତି ହେଲା।
ଆ ଅଧିକାଂଶ ପିଲା ସେଇଆ ଭାବନ୍ତି।
କହୁଛି ହେଲା ମାନେ ତ ଇଏ କହୁଛି ହେଲା ମାନେ ଲାଇଫ ର ଏଇଟା କଡା ସତ ହେଲା। ହରେ ମାନେ ଏଇ ତୁମକୁ କଷ୍ଟ ଲାଗୁଥିବ କିନ୍ତୁ କଡା ସତ ଏଇଟା ଶୁଣିବାନି ଏଇଟା ବାଧ୍ୟ ତ ଆଉ। ହଁ ସ କରିସାରିଲା ପରେ ଲାଗିବ କି ସରିଲା। ତ ଲାଇଫ କେବେ ସରିନି ହେଲା ଏଇଠୁ ତମର ନୂଆ ଜର୍ଣୀ ଷ୍ଟାର୍ଟ ହଉଛି ହେଲା। ତମେ ଏଇଠୁ ଟ୍ରାଏ କର ମାନେ କମ୍ପିଟେଟିଭ୍ ପାଇଁ ଟ୍ରାଏ କର କମ୍ଫିଟେଟିଭ ତ ଦୁନିଆଁ ଆବେ ସବୁ କ ଦୁନିଆ। ଏକଯାମ ବାହାରୁଛି ରେଲୱେ ଫେଲୱ ବି ତମ ପାଇଁ ବାହାରୁଛି।
ହଁ।
ତମର ଗ୍ରା ଗ୍ରାଜୁଏସନ ଯାଉଛି ନା ପ୍ଲସ୍ ଥ୍ରୀ ଟା।
ହଁ ତ ତିନି ବର୍ଷ ଗ୍ରାଜୁଏସନ ହେଇକି ଅଛି।
ଇଏ ହେଲଣି ନା ସରିନି?
ଅ ମାନେ ଏକ୍ଜାମ ତ ସରିଗଲାଣି କିନ୍ତୁ ରରେଜଲ୍ଟ ଫିଜଲ୍ଟ କିଛି ଆସିନି ତ ତା ପାଇଁ ଡେରି ଲାଗୁଛି।
ଆଛା ତାହଲେ। ଏବେ ଗୋଟେ ରେଲୱେ ର ବାହାରିଛି ସେକ୍ସନ କଣ୍ଟ୍ରୋଲର ହେଲା।
ଆଛା।
ୟୁଟ୍ୟୁବ୍ ରେ ମାରିଦବ ସେ ଦେଖିବ ସେଇଟା ସେ ଏକ୍ଜାମ ଟା ପକେଇ ଦବ।
ଏଥିରେ କଣ ଫଷ୍ଟ ରେଜିଷ୍ଟ୍ରେସନ୍ ହେଇକି ଏକ୍ଜାମ ହୁଏ?
ହଁ ରେଜିଷ୍ଟ୍ରେସନ ତମେ କରିବ ରେଜିଷ୍ଟ୍ରେସନ କରିସାରିଲା ପରେ। ତାପରେ ତମର ଏକ୍ଜାମ ଇଏ ତମର ଆଡମିଟ୍ କାର୍ଡ ଆସିବ। କେବେ କଣ ସିବିଟି ସିବିଟି ଏକ୍ଜାମ ଅଛି ସେ କହିଦେଇଥିବ ହେଲା ଦବ। ଦେଖିଦବ ୟୁୁବରେ ମାରିଦବ ସେକ୍ସନ କଣ୍ଟ୍ରୋଲର ନିୟୁଭାକାନ୍ସି ମାରିଦବ। ସେ ଅଟୋମେଟିକ ପଳେଇଆସିବ।
ତ ଏମତି ଆଖପାଖରେ ମିଳିଯିବ ଆଉ ଯଦି ଏକ୍ଜାମ କ୍ରାକ୍ ହେଲା?
ଉ ନା ଜବ୍।
ଆଜ୍ଞା।
ଜବ୍ ଟା ସେଟା ଦେଖିବାକୁ ପଡିବ ମୁଁ ତ ନୋଟିସ୍ ଆଉ ଦେଖିନି।
ଆ ତାହେଲେ ୟୁଟ୍ୟୁବରେ ମାରିଲେ ଦେଖିଦବ ଆଉ।
ରେଲୱେ ତାର କଣ ମାନେ କ ମାନେ ଇଏ ଭିତରେ ବାହାର କରିଚି? ସେ ତାର ବାହାର କରେ ରେଲୱେ ତା ଡିଭିଜନ ହିସାବରେ ବାହାର କରେ ମାନେ ଓଡିଶା। ଓଡିଶାରେ କେତେଟା କଣ ଅଛି କୋଲକତାରେ କେତୋ ଅଛି ଏମିତି ଏ ଡିଭିଜନ ହିସାବରେ ବାହାର କରେ ତ ଆମେ ସେ ଡିଭିଜନ ହିସାବରେ ପକାଇବୁ।
ଆଚ୍ଛା ଯୋଉଠି ଭ୍ୟାକାନ୍ସି ଥିବ ସେଠି ହବ।
ହଁ ଅଁ। ନାଇଁ ନାଇଁ ତମେ ଡିସାଇଡ୍ କରି ତମେ ଚୁଜ୍ କରିଦେଇଥିବ କି ତମେ। କୋ ଡିବିଜନ ଡିଭିଜନ ରେ ପକେଇବ।
ଉହୁଁ ଆଚ୍ଛା।
ହଁ ସେଟା ତମ ଉପ ଡି ଡିପେଣ୍ଡିଙ୍ଗ ଅନ ୟୁ। ଆଉ ଭା ଯା ଆଉ ଗୋଟେ କଥା ମନେ ରଖିଥିବେ ଯୋଉଠି ଅଧିକ ଭ୍ୟାକାନ୍ସି ଥିବ। ତମେ ଭାବିବ କି ଏଇଠି ଅଧିକ ଭ୍ୟାକେନ୍ସି ଅଛି ଏଇଠି ମୋ ଚାନ୍ସ ଅଛି ପକେୟା ପାଇଁ ହେଲା।
ହୁଁ।
ତମର ଯୋଉ ମାଇଣ୍ଡ ସେଟ୍ ଟା ସେଇଟା ହଜାରେ ପିଲାଙ୍କର ସେ ମାଇଣ୍ଡ ସେଟ୍ ଥିବ।
ମାନେ ଯୋଉଠି ଅଧିକା ସେଠି ଅଧିକା ପିଲା।
ହଁ ସେଇଠି ଅଧିକ ପିଲା ପକେଇଥିବେ ତମେ ଦେଖିବ କି। କୋଉଠି ଟିକେ ମାନେ ଧର କୋ ଓଡିଶାରେ ବାହାରିଛି ହେଲା ଓଡିଶାରେ କମ ଭ୍ୟାକେନ୍ସି ଅ ଚି କିନ୍ତୁ ତମ ତମକୁ ଯୋଉ ଦରକାର ଓଡିଶା ଭିତରେ ପକେଇ ଆ ଆପ୍ଲାଏ କରିଦବ କାହିଁନା। ବାଇଚାନ୍ସ ତମର ମାନେ ଓଡିଶାରେ କମ ପିଲା ଆପ୍ଲାଏ କରଥିବେ ବାଇଚାନ୍ସ ତମର ହେଇଯିବ।
ଆଚ୍ଛା ହଁ ଯୋଉଠି କମ୍ ପିଲା ଥାଏ ଡାଉଟ୍ ଆସେ ନା କି। ଅଁ ସରି ଅଧିକା ପିଲା ଥିବେ କିନ୍ତୁ ଭ୍ୟାକେନ୍ସି କମ ତ ମିଳିବ କି ନାଇଁ। ସେ ଡାଉଟରେ ଅଧିକା ଭ୍ୟାକେନ୍ସି ବାଲା ଜାଗାରେ ପକେଇ ଦିଅନ୍ତି।
ହଁ ହଁ ହଁ ସେଇଟା ସେଇଟା ସେଇଟା ହଙ୍କ୍ ତମର ନାହିଁ ସେଇଟା ସବୁ ପିଲାଙ୍କ ମାଇଣ୍ଡ ସେଟ୍ ସେୟା। ଆଉ ବାକି ଆଉ ବାକି ଅଲଗା ଜାଗା ବି ଅଛି। ସେ ଜାଗାକୁ ତ ଯି ତମେ ଯା ଯାଇନ କେବେ ଆଉ ସେ ଜାଗାକୁ ଯିବାକୁ ଇଚ୍ଛା ହବ କି?
ନା।
ତମେ ମେନ୍ ହଉଚି କୋଲକୋତା କୋଲକାତା ସାଇଡ୍ ରହିଲେ ତମେ ହଇରାଣ ହେଇଯିବ। ହେଲା ଆଉ ଆଉ ବାକି। ମୁମ୍ବାଇ ମୁମ୍ବାଇ ଫୁମ୍ବାଇ ତମେ ଯିବ ପୁର ତମେ ହଇରାଣ ଟା ହବା ମାନେ ସିଓର ସେଇଠି ପୁରା। ଟିକେ ଅଧିକ ରସ୍ ରହୁଛି ପିଲ ଲୋକଙ୍କର। ଓଡିଶା ଭିତରେ ହେଲେ ଟିକେ ଇଏରେ ରହିବ।
ହଁ ଏଇଠି ଘର ନା ସେଥିପାଇଁ ହୋମ୍ ଟାଉନ୍ ତ କିଛି ପ୍ରୋବ୍ଲେମ୍ ହବନି।
ତମେ ତ ଘରେ ରହିବନି ତମକୁ ତ ରେଲୱେ କ୍ଵାଟର ଦବ। କିନ୍ତୁ ଇଏ କାମ ମାନେ ରସ ପ୍ରବଳ ରହିବ ମାନେ ରେଲୁଏ କାମ ବିଜାରିଆ, ଗଲ ମାନେ ସେ ତମ ବିଜାର ହିଁ ଲାଗିବ ହେଲା।
ସେଇଟା ତ ସବୁ କାମରେ ଥାଏ ଆଉ କଣ କରିବା?
ସେଆ।
ଆଉ ପୁରା ଆରାମ ବାଲା ଜବ ତ ମିଳିବନି।
ନା ନା ନା।
ସେଥିପାଇଁ କଷ୍ଟ କରିଆକୁ ପଡିଅ। ଆଉ ତ କିଏ ଜାଣେ ଆଇଏସ ର ବି ଥିବ ଟେନସନ୍ ଆମେ ତ ଜାନେ।
ହୁଁ ସେଇଟା।
ଆଇଏଏସ୍ ପାଇଁ ସେ ୟୁ ପି ଏସି ଵା ଦବାକୁ ପଡେ।
ହଁ ୟୁପିଏସି ସେ ୟୁପିଏସି ତ କାଢିଆ ଓ ଫାଟି ତ ଇଏ ହେଇଯିବ ଆଉ ମାନେ ପୁରା କଷ୍ଟ ଆଉ।
ସେ ତଥାପି ତ କେତେ ସାରା ପିଲା ଦେଖୁଛ ସବୁ ବର୍ଷ ଟ୍ରାଏ କରୁ
ହଁ ସବୁ ବର୍ଷ ଦଉଛନ୍ତି ସଵୁପିଲା।
ଗୋଟାଏ ଷ୍ଟେଟରେ ଗୋଟାଏ ଆଇଏସ୍ ତା ପାଇଁ ଏତେ
ହୁଁ।
ତା ଠୁ ଭଲ ଓଏସ ଫୋଏସ ଟ୍ରାଏ କରିବା। କଣ ଟା ମେନ୍ସ ଆଛା ହଁ ତାପରେ ଇଣ୍ଟରଭି୍ୟୁ। ତାପରେ ସେଠି ସିଲେକ୍ଟ ହେଲେ ଜଏନିଁ।
ହଁ ଜଏନିଁ, ସେଠି ଯଦି ତମେ ଯଦି ଇଣ୍ଟରଭିଉ ପର୍ଯ୍ୟନ୍ତ ଯଦି ପଳେଇଛ ତାହେଲେ ତମର ଛୋଟିଆ ମୋଟିଆ ଜବ କଣଟେ ହେଇଯିବ ଗର୍ମେଣ୍ଟର।
ଆଛା। ଯଦି ଇଣ୍ଟରଭ୍ୟୁରେ ପାସ୍ ନ କର ବି
ଏ ଇଣ୍ଟରଭିଉ ପାସ୍ ନ ହେଲେ କିଛି ହବନି ଆର ବର୍ଷଟା ଅଟେଏମ୍ଟ ଦବ।
ଓହୋ ଆଛା।
ହୁଁ ହଉ ଦଶ ମିନିଟ୍ ହେଇଗଲା ମୁଁ ତମକୁ ଆଉଥରେ ମେସେଜ କର ମୁଁ ତମକୁ ଗଇରେ ଏଇଟା ମେସେଜ୍ କରୁଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୋ ଟାଇମ ଦେଖିନି।
ହଁ ହଁ।